ଆ ମୋ କଥା ଶୁଭୁଛି ଆପଣଙ୍କୁ।
ହଁ ମୁଁ ତମ କଥା ବା ମତେ ଶୁଖୁଛି କୁହନ୍ତୁ।
ନିଶ୍ଚିନ୍ତ ଆପଣ କ ବର୍ତ୍ତମାନ ମୁ ଆ ପୋକେଇ କରିଚନ୍ତି ସେ ପୋଖରୀ କୂଳରେ ଆସିକି ଖରା ବି ପ୍ରବଳ ହଉଚି ତେଣୁ ଆମ ଧାଁ ବିଲ ବି ତା ପାଖରେ ପୋଖରୀ ପାଖରେ ଅଛି ସେ ପୋଖରୀ ପାଖରେ ଧାନ ଗଛ ଗାଈ ବା ସହିତ ଧାନ ଗଛକୁ ମୁଁ ତଦାରଖ କରୁଛି। ତା ସହିତ ମୋ ଦାଦା ଏଠି ଗୋଟିଏ ସେ ଚାଳି ଘରେ ମୁଁ ବସିଛି ବସିକି ତାଙ୍କ ପୋଖରୀରେ ମାଛ ମାନେ ସବୁ ଖେଳୁ ମୁଁ ସେ ମାଛ ମାନେ ଖେଳୁଛନ୍ତି ଯୋଉ ମୁଁ ତାଙ୍କୁ ଉପଭୋଗ କରୁଛି। ଆଉ ଦେଖୁଛି ଗୋଟିଏ ସାପ ଆସି ସେ ମାଛ ମାନଙ୍କୁ ଖାଇବାକୁ ଲାଗିଛନ୍ତି ତେଣୁ ମୁଁ ସେ ସାପଟିକୁ ଗୋଡେଇବାକୁ ମୁଁ ଚେଷ୍ଟା କରୁଛି କିନ୍ତୁ ଦେଖୁଛି ଆଖ ପାାଖରେ କିଛି ଗୋଟିଏ ବାଡ଼ି ପାଉନାହିଁ। ତେଣୁ କଣ କରିବି ଭାବୁଛି ଭାଡି ନହେଲେ ବି ଗୋଟିଏ ଛୋଟିଆ ଟେକାଟି ପାଇଲି ସେଇ ପଥରଟି ତା ଉପରକୁ ଫିଙ୍ଗିଲି। ସେ ଛାବଟି ତାର ମାଛଟିକୁ ଛାଡ଼ି ଚାଲି ଯାଇଛି ବର୍ତ୍ତମାନ ତେଣୁ ମୁଁ
ତମେ ତାକୁ ତ ଗୋଡେ ତମେ ତ ତମେ ତ ସାପକୁ ଗୋଡାଇଲ ଠିକ କଲ କିନ୍ତୁକୁ ଖାଦ୍ୟ ଛଡିଲ ସବୁ ଭୁଲ କଲ। ହ
ଦାଦା ଏଇ ପୋଖରୀରେ ଯୋଉ ମା ଆଜ୍ଞା ମୋ ଦାଦା ଯୋଉ ପୋଖରୀରେ ମାଛ ଛାଡିଛନ୍ତି ଏଇ ମା ଛ ଚାଷରେ ସେମାନେ ତାଙ୍କ ପରିବାର ପରିପୋଷଣ
ହଁ।
ମାଛ ଯଦି ମାନେ ଖାଇଯିବେ ତେବେ ସି ତାଙ୍କ ପରିବାରର ପରିବେଷଣ କେମିତି କରିବେ। ସେଥିପାଇଁ ମୁଁ ଧ୍ୟାନ ଦେଇଛି।
ହଁ।
ଦିଦି ମୁଁ ମୋ ପୋଖରୀ ପାଖରେ ଆମର ଗୋଟିଏ ଏକମାଣ ହବ ଜମି ଚାଷ ହେଇଛି।
ନା ଧ୍ୟାନ ଦବା ଠିକ କଥା ଯେ କିନ୍ତୁ ତମେ ତା ତା
ଭାଇ ଭାଇ ଭାଇ ଶୁଣନ୍ତୁ। ତମେ ଧ୍ୟାନ ଦବା ଠିକ କ ଥା କିନ୍ତୁ ତମେ ସା ମାଛ ଖାଇଲା ତାରେ ତମେ ଆର ଛଡେଇ ଲ କଲନି।
ହ୍ୟାଲୋ ମୁଁ କହିଲି ମାଛ ସାପ ପାଟିରୁ ଛଡିଦବା। ପାହାର ଛଡ଼େଇ ଦେଦମ ଭୁଲ
ଆଜ୍ଞା।
କଲନି।
ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିନ୍ତ ଆଜ୍ଞା ଭୁଲ ତ
ହ୍ୟାଲୋ।
ଷଣ କରିବା ପାଇଁ ମାଛ ବି ପୋଖରୀରେ ଅଛନ୍ତି ଯଦି ଏମିତି ସାପ ସବୁଦିନ ମା ଛ ଖାଇଯିବ ତେଣୁ ସିଏ କେମିତି ପରିବାର ପ୍ରତିପୋଷଣ କରିବେ।
ସବୁ ଜିନଷ ସ ପାଛ ନା ତମେ ହଁ ସିଏ ତାର ଫିଣି ସିଏ ଆର ଫିଣି ସିଏ କଣ କରିବ ଆ
କଥାଟା କୁହନ୍ତୁ।
ମୁଁଆ ଗଲି ସିଏ ପୁଣି କଣ ଖାଇବ ଯେ ସାପ ଯେ ତମେ ମା ଛ ଗାଡି ସବୁ ଖାଇ ଖାଇବନି ନା।
ଆଜ୍ଞା ନିଶ୍ଚିନ୍ତ।
ତାକୁ ଗୋଡେଇ ଯାଉଛ ମତେ କୁହନ୍ତୁ।
ଆଜ୍ଞା ସେଇ ସାପଟି ବର୍ତ୍ତମାନ ସାପର ଧର୍ମ ବି ଖାଇବା କଥା କିନ୍ତୁ ଆମର ସେଠି ବେଙ୍ଗ ମାନେ ବୁଲୁଛନ୍ତି ବେଙ୍ଗ ହଉଛି ତାଙ୍କ ଖାଇବା କଥା କିନ୍ତୁ ସେି ଯଦି ଏମିତି ପୋଖରୀରେ ଚାଷ ହେଇଥିବା ମାଛକୁ ଖାଇଯିବେ ତେବେ ଲୋକଟି ତାର କେମିତି ପରିବାର ପରିପୋଷଣ କରିବ ତେଣୁ ସିଏ ହଉଛି। ପୋଖରୀ ହଉଛି ତାର ପରିବାର ପରିପୋଷଣ କରିବାର ଏକମାର ନିର୍ଭରଯୋଗ୍ୟ ବାଟ ତେଣୁ ସା ପକୁ ବି ଘଉଡା ଯାଉଛି ତା ସହିତ ମାଛକୁ ବି ବଞ୍ଚା ଯାଉଛି ଆଉ ଆମର ମାଛ ଧରିବା ବି ସମୟ ହେଇଗଲାଣି ମାଛ ଗୁଡା ସବୁ ବଡ ବଡ ହେଇଗଲେଣି ଆଜ୍ଞା।
ତମ ଦାଦା ଏମିତି କେ ସେ ଯୋଉ ଗାଡିଆ କେତେ ବଡ ଗାଡିଆ ସେଟା? କେତେ ବଡ ଗାଡିଆ କେତେ ମାଛ ଛାଡିଛନ୍ତି କଣ କୁହନ୍ତୁ ତା ବିଷୟରେ
ଆଜ୍ଞା ସେଇ ପୋଖରୀ ଟି ଆମର ଦି ଏକର ଜାଗାରେ ବିଶିଷ୍ଟ ଅଞ୍ଚଳରେ ହେଇଛି।
ହଁ ହଁ
ଆମର ବର୍ ପାଣି ପଶିଥାଏ ସେଇ ପାଣିରେ
ହଁ ହଁ
ମାଛ ଚାାଁଳ ସବୁ ପଠାଯା ବଢିଥାନ୍ତି ସେମାନେ ବଡ ହେଲେ ତାକୁ ବିକ୍ରି କରି ବଳେ ବହୁତ କାରଣ ଛୋଟ ସବୁ ଦାନା ଖାଇ ବଟ ବଡ ହେଇଯାଇଥାନ୍ତି।
ହଁ
ବିଭିନ୍ନ ପ୍ରକାର ଆପଣଙ୍କ ଅଞ୍ଚଳରେ କଣ ସବୁ ବଡ ବଡ ଖୋୁରୀରେ ଏମିତି
ଆମ ଆମ ଅଞ୍ଚଳରେ ଗାଡିଆ ପ୍ରବଳ। ହେଲେ କେ ମାଛ ବାଛ କେହି ଛଏ ସେ ଦଳ ସେଥିରେ ଭର୍ତ୍ତି। କେହି ସେ ଚାଷ ବାସ ଆଉ କେହି କରୁନାହାନ୍ତି। ସେ କହୁଛନ୍ତି କିଏ ବେପାର କରିବ ମା ଚାଷବାସରେ କଣ କେତେ ଲାଭ ପାଇବୁ ତାକୁ ମାଛ ଆଣ ଛାଡ ଏ ରାତିରେ କିଏ ଜାଲ ପକେଇ ନବ ବଞ୍ଚିବ କେହି ଧରିବ ଏସବୁ କଣ ଲସ୍ କେହି ଆଉ କରୁନାହାନ୍ତି।
ଆଜ୍ଞା
ସେ ସବୁ ଚାଲିଛି ଆଉ ମାଛ ଚାଷ କିଏ କରୁନାହାନ୍ତି ସେ ଟିକେ ଯାହାର ଟିକେ ପଇସା ତାର ଅଧିକାଧିକ ଅଛି ପଇସା ବାଲା ସେ ଟିକେ ସେ ଚାଷ ବାସ ଉପରେ ଧ୍ୟାନ ସେ ଟୋଟାଲି କେହି ଏଇ କରୁନାହାନ୍ତି। ତାର ଯି ଇଚ୍ଛୁକ ସ ସେ ତ କରୁଛନ୍ତି ଯାହା ଆଉ ନାଇଁ ମାଛ ମାଛ ଶକି ଆଉ କରଛି ଆଗେ ଗୋଟେ ହଉଥିଲା ଗାଁରେ ଶୁଣନ୍ତ ଆଗେ ଗୋଟେ ମାଛ ଚାଷ ହଉଥିଲା ଏ ଯୋଉ ଗାଁରେ ମାଛ ଛଡିଥିଲେ ସି ଫୋନ କରୁଥିଲେ କି ନାଇଁ ଆଜି ଆମ ଗାଁରେ ବୁଧବାର ହେଇକି ମାଛ ଧରାହଉଛି। ତମେ ଆସିକରି ନବ ସିଏ ଆଉ ଅଛି ଏବେ ଯାଉଛି ବଜାରରୁ ଚିକେନ, ଚିକେନ, ମାଛ ଛେଳି
ଆ ଆଜ୍ଞା ଏଇ ଯୋଉ ଆପଣ ଯୋଉ କହିଲେ। କୁକୁଡ଼ା ମାଂସ କଥା ଏ କୁକୁଡ଼ା ମାଂସ ଦେହ ପାଇଁ ବହୁତ କ୍ଷତିକାରକ କାରଣ କୁକୁଡ଼ା ଟି ଯୋଉ ଆମର ଏ କୁକୁଡ଼ା କୁ ବିଭିନ୍ନ ରାସାୟନିକ ସାର ଦେଇକି ତାକୁ ସବୁ ଖାଦ୍ୟପେୟ ଦେଇକି କୁକୁଡ଼ାକୁ ବଢ଼େଇଥାନ୍ତି ଏଇ ଯେଉ କୁକୁଡ଼ାଟି ସେ
ହୁଁ କୁଠେି
ରୋଗ ସୃଷ୍ଟି କରିଥାଏ ତେଣୁ ଆମେ ତାକୁ ନ ଖାଇ ଯଦି
ହଁ
ପୋଖରୀରେ ତେବେ ବହୁତ ଭଲ ପ୍ରତି କିନ୍ତୁ ଲୋକମାନେ ସେ କଥା ବୁଝି ପାରୁନାହାନ୍ତି ସେଇ କୁକୁଡା ମାନେ ମାଛ ଖାଇବା ପାଇଁ ସେମାନେ ଆଗହୀ ପ୍ରକାଶ କରୁଛନ୍ତି କାରଣ
ହଁ
କିନ୍ତୁ ଆଗ କାଳରେ ଛେଳି ଲୋକ ଲୋକମାନେ ସବୁ ରଖୁଥିଲେ ଛେଳି ମାଂସକୁ ରାନ୍ଧିକି। ତାକୁ ବଡା ପତ୍ରରେ ବାନ୍ଧିକି ଲୋକଙ୍କୁ ଦଉଥିଲେ। ସେ ଯୋଉ ମାଂସର ସ୍ଵାଦ ନିଶ୍ଚିନ୍ତ ସେ ଯୋଉ ମାଛର-ମାଛର ସ୍ଵାଦ ଏବେ ସବୁ ସେ ସ୍ଵାଦ ଆଉ ମିଳିବାକୁ ପାଉନାହୁଁ। ଛେଳି ଚାଷ ଲୋକମାନେ କରିବାକୁ ପସନ୍ଦ କରୁନାହାନ୍ତି।
ହଲାଛି ଆଁ ଛେଳି ଛେଳି ଚାଷ କ କ ନାହିଁ ଲୋକ ଛେଳି ଚାଷ ଲୋକ ଆଉ କୋଉଠି ସେବେ ସୁ ଆସ୍ତେ ଆସ୍ତେ ଲୋ ପାଇଲାଣି ଏ ଖାଲି ଏଇନା ବେଶୀ ଚାଲିଛି ଆମ କୁକୁଡ଼ା କୁକୁୁଡା ବେଶୀ ଚାଲିଛି କେମିତି ଛଅ ମାସରେ ବାହାରିବ ଆଉ ଜଲଦି ବେପାର ହବ ହଁ ପଇସା କେ ଦିଇ ପଇସା ଲାଭ ପାଇବୁ ସେଇଟା କେମିତି ଜଲ୍ଦି ହବ ଏବେ ସବୁ
ଏପଟେ ତ ଛେଳି କିଲୋ ପ୍ରତି ଆ ସାତଶହ ରୁ ଆଠଶହ ଟଙ୍କା ନେଉଛନ୍ତି ଆପଣଙ୍କ ସେ ଏପଟେ କେତେ ଟଙ୍କା ମିନିମ ନିଶ୍ଚିନ୍ତ ନଉଥିବେ ଆପଣ ଜାଣିଥିବେ
ସେଇ ସେଇ ତମର ଯା ଆମର ବି ସେଇ ଯା ଆଉ ହଁ ଏଥିରେ କିଛି ରେଟ କିଛି ହ ଉଚା ନିଚା ନାହିଁ
ଆଜ୍ଞା ଆପଣଙ୍କର ଆଜ୍ଞା ଆପଣଙ୍କର ଯୋଉ ଛେଳି ଆପଣଙ୍କ ଗ୍ରାମରେ ସବୁ କେତୋଟି ଛେଳି ଅଛନ୍ତି ଆପଣ ହିସାବ କରିଛନ୍ତି କି
ନାଇଁ ଆମ ଗାରେ ସେ ଛେଳିିବା ଆସ୍ତେ ଆସ୍ତେ ଲୋପ ପାଇଗଲାଣି ତମ କହୁଛି ଛେଳି ଲୋକ ପାଇଗଲାଣି ଏଇ ସବୁ ଆଜିକାଲି ସବୁ ପଠାଣ ଆସିକିରି
ଆଜ୍ଞା
ସେଇ ସବୁ ନେଇଯାଉଛନ୍ତି ଆଉ ତମେ ଲପ କାଁ କାଁ ବାହାଁ କାଁର କିଏ ଅଛି ସିଏ ଯ ରଖୁଛନ୍ତି ଆମର କଣ ତଳ ଘାଟି ଆଡେ ରଖୁଛନ୍ତି ନହେଲେ ଆମ ଗାଁ ରେ ସେ ଛେଳି ଭେଳି ଏତେ ନାହିଁ ଯାହାର ଚଳିବା ଅସୁବିଧା ସେଇମାନୋନେ ଯିଏ ଗୋଟା ଦିଟା ରଖିଛନ୍ତି ହଁ ଛେଳି ବି ସେଥିରେ ଦଉଛନ୍ତି ପାଳିଆକୁ
ଆ ଆଜ୍ଞା ଆମ ଗ୍ରାମରେ ଆମ ଗ୍ରାମରେ କିନ୍ତୁ ଛେଳି ଚାଷ କରିଛନ୍ତି କିନ୍ତୁ ଛେଳି ଚାଷ ଯେଉଁ କରିଛନ୍ତି ସେମାନେ ବହୁତ ହଇରାଣ ହରକତ ହଉଛନ୍ତି ପର ବାଡ଼ିରେ ପଶିକି ତାଙ୍କର ଧାନ ସହିତ ବାରିରେ ଲଗେଇଥିବା ଜହ୍ନି କାକୁଡି ଗଛ ସବୁ ଖାଇଯାଉଛନ୍ତି ତେଣୁ ସେମାନଙ୍କୁ ଆମେ ପାଟି ବି କରୁଛୁ ସେମାନେ ବି
ହୁଁ
ପ୍ରକୃତି ହେଲା ସେମାନେ ବାଡ଼ିଘର ପଶିବେ କିନ୍ତୁ ତାଙ୍କୁ ଜଗା ରଖ କରି ରଖିଲେ ବହୁତ ହବ ତେଣୁ ସେମାନେ ସେ ଛେଳି ଚାଷ କରିବାକୁ ଇଏ କରୁଛନ୍ତି ଉପଭୋଗ କରିବା ପାଇଁ ସେମାନେ ଛେଳିର ରଖି ଘରେ ଘରର ପରିବାର ପରିପୋଷଣ କରୁଛନ୍ତି ଆଜ୍ଞା
ହଁ ଆଉ ହଁ କୁହନ୍ତୁ କୁହନ୍ତୁ କଣ କହୁଛୁ
ପ ଆପଣ ଆଜି ସବୁ ଖାଦ୍ୟପେୟ ତ ଖାଇସାରିଲେଣି ନା ନାହିଁ
ହୁଁ ହୁଁ ହଁ ଖାଦ୍ୟପେୟ ଖାଇସାରିଲଣି ସକାଳ ଭୋଜନ ସରିଲାଣି ପୁଣି ଗାଧୁଆ ଭୋଜନ ହବ
ଆଜ୍ଞା ନିଶ୍ଚିନ୍ତ ମୁଁ ବର୍ତ୍ତମାନ ଖାଦ୍ୟ ଖା ଗ୍ରହଣ କରିକି ଆସିଲି ଆଜି ଆମର ମଧ୍ୟାହ୍ନ ଭୋଜନରେ ଭାତ ଡାଲି ଯଥା ଘଣ୍ଟ ଆଉ କାକୁଡି ସାଲଡ ଏସବୁ ହେଇଥିଲା ତା ଇତିହ ସବୁ ଖାଇସାଇିଲା ପରେ ମୋର ଦେହଟି ଭାରି ଖରାପ ହେଇଯାଇଛି ତେଣୁ ମୁଁ ଟିକେ ଟେ ବର୍ତ୍ତମାନ ବିଶ୍ରାମ ନେବାକୁ ବାହାରିଛି ଆଜ୍ଞା
ତମ ଦେହଟା ଯଦି ଦେହଟା କଣ ପାଇଁ ଖରାପ ହେଲା
ନିଶ୍ଚିନ୍ତ କାରଣ ମୁଁ କାଲି ରାତିରେ ଟିକେ ଅ ଅଧିକା ପରିଶ୍ରମ କରି ଦେଇେଇଥିଲି କାଲି ଆମର ପରିଶ୍ରମ କାମ ଚାଲି ଥିଲା ଘର କାମ ଚାଲିଥିଲା ଘର କାମରେ ମୁଁ ବହୁତ ଇଟା ଟିକଏ ବୋହିଥିଲି ଟା ବୋଇଥିବାରୁ ମୋତେ ବହୁତ ଶାରୀରିକ ପରିଶ୍ରମ ଲାଗେ
ତମ ଦେହ ଖରାପ ଏ ଦେହ ଖରାପ ହେଲା ଯେ ବାପା ବାପାଙ୍କୁ ଜଣେଇଲେନି ମୋ ଦେହ ଖରାପ ହ ହଁ ଡାକ୍ତରଖାନା ଟିକେ ନେଇଯାଇଥାନ୍ତ ନ ବାପା କଙ୍କୁ ଜଣେଇଛନ୍ତି ନା ଜଣେଇନାହାନ୍ତି
ନିଶ୍ଚିନ୍ତ ମୁଁ ତାଙ୍କୁ ଜଣେଇଥିଲି ସିଏ ବର୍ତ୍ତମାନ ବାହାରିଛନ୍ତି ମୋତେ ଡାକ୍ତରଖାନା ନେବା ପାଇଁ ଡାକ୍ତରଖାନା ଗଲେ ମତେ ସେଠି ଔଷଧ ଦେଲେ ମୁଁ ଭଲ ହେବି ବୋଲି ଭାବୁଛି ତେଣୁ ମୁଁ ସମୟ ଦୁଇ ଘଟିକାରେ ଡାକ୍ତରଖାନା ଯିବି ବୋଲି ନିଷ୍ପତ୍ତି ନେଇଛି ଆଜ୍ଞା
ଦି ଘଣ୍ଟା ାକ୍ତାନ ସେତେବେଳେ ଦିଟା ବେଳେ କ ଡାକ୍ତରଖାନା ଥିବ ଦଶଟା ରୁ ଗୋଟେ ଯାକ ନା କଣ ଦିଟା ଡାକ୍ତର ରହୁଛନ୍ତି
ରେ ଦୁି ପହରରେ ଆଜ୍ଞା ଆମର ଦ୍ୱିତୀୟ ଡକ୍ଟର ଆ ଡାକ୍ତର ଆସିକି ଆମର ଡାକ୍ତରଖାନାରେ ପହଞ୍ଚିବେ ତେଣୁ ମୋତେ ସିଏ ସେଠାରେ କହିଛନ୍ତି ଯେ ଆପଣ ଆସିବା ପାଇଁ ଆଜ୍ଞା ତେଣୁ ଆପଣଙ୍କ ସାଙ୍ଗରେ ମୁଁ କଥା ହେଇଥିବାରୁ ମୋତେ ବହୁତ ଭଲ ଲାଗୁଛି
କିଣି ଯିବେ ବାହାରିକିରି ଯାଉନାହାନ୍ତି ଜଲ୍ଦି ଖାଇଦେଇକି ବେଳାବେଳେ ବାପାଙ୍କୁ ନେଇକି ଯାଆ ଯୋଉ ଦେଖେଇଦି ଆସିବେ ଦେହ ପାା କଥା ଆଉ ବସିଲେ କଣ ହବ ଜାଣିଲେ
ମୁଁ କଥା ହେଇକି ମତେ ବହୁତ ଭଲ ଲାଗୁଛି ତେଣୁ
ହଁ ଆ